ହ୍ୟାଲୋ।
ହ୍ୟାଲୋ।
କଣ?
କହିଲି କଲ ଟା ଗଲା କେମିତି? କଲ ଟା ଗଲା କେମିତି?
ଆରେ ମୋର ହୁଏନି ମୁଁ ଏଥିରେ ତମକୁ ସ୍କିନ୍ ସଟ୍ କରି ପଠେଇଦେବି। ପଠେଇ ଦେବି ସତରେ ମୋର ତ ହଉ ନି ମୁଁ ସେଥିପାଇଁ ମନା କଲି।
କରି ଜାଣୁନ ହଉନି।
କର ମୁଁ ତ ସେଇ ନମ୍ବର ମାରିକି ତାପରେ କଲ କରୁଛି ସିଏ ଦେଖଉଛି କି ଆଉ କଲ କରିହବନି।
ହଉ ଆଉ।
ସେଇଟା ମୋ ଦିଦିର ବି ଦେଖଉଛି।
ଓକେ ଓକେ ଓକେ ଓକେ ରୋଷେଇ ହେଇଥିଲା କଣଯେ ସକାଳେ?
ତମେ ଟିକେ ପ୍ରୋ ପିଲା ତ ସେଥିପାଇଁ ଜାଣିଛ ଆମେ ଜାଣିନୁ କିଛି ଗଧୁଣିଗୁରା
ନା ନା ଝିଅ ପିଲାଙ୍କର ଅଧିକ ବୁଦ୍ଧିଥାଏ। ଆମେ ତ ବୁଲାବୁଲିରେ ଗଲା ଆମର ପାଠ ନାହିଁ। ତମ ଭଳିଆ ଏତେ ବ୍ରିଲିୟାଣ୍ଟ ନୁହେଁ।
କିଏ ବ୍ରିଲିୟାନ ଜଣା ପଡୁଛି।
ନା ନା ତମେ ଇକୋନୋମିକ ଅନରସ ନେଇଛ ମୋର ଏଜୁକେସନ୍ ଅନରସ୍ ବ୍ରିଲିଆଣ୍ଟ କିଏ ମୋତେ କହିଲ?
ତମେ?
ହଁ ମୁଁ ନୁହଁ କି ଇକୋନମିସ ଅନରସ ଯାର ମାନେ ଗଣିତ ସେମିତି ପ୍ରଣ୍ଟ ଥିଲେ ଜଣେ ଇକୋନୋମିକ୍ ଅନରସ୍ ନବ। ଆମେ ତ ଏଜୁକେସନ ମାହଳିଆ ମାର୍କ ପାଇକି ମାନେ ରଖିଛି ମୋ ମାର୍କ ଏଇଟ୍ ପରସେଣ୍ଟ ଏଇଟ୍ ଫାଇଭ୍ ପରସେଣ୍ଟ।
ଭଲ ଭଲ।
ହୁଁ ତମେ ତ କମର୍ସ ନେଇଛ ନା ଏପରା କଣ କି? ଇକୋନମିକ୍ ଅନରସ୍ ନେଇଛ ନା? ସାଇନ୍ସ ନଉନ ଆଉ ଟିକେ ଭଲ ହେଇଥାନ୍ତା। ପ୍ରାକ୍ଟିକାଲ ମାର୍କ ଅଧିକ ଟିକେ ମିଳିଥାନ୍ତା।
କଣ ଟା ଲାଭ ନାହିଁ। ସାଇନ୍ସ ପଢିକି କିଛି ଲାଭ ନାହିଁ ପ୍ଲସ ଥ୍ରୀ ପଢିକି ହଁ କିଛି ଲାଭ ନାହିଁ।
ଆଉ କଅଁଟା ପଢିକି ଲାଭ ଅଛି କି? ମତେ କହନୁ ଦଶମ ଦଶମ ପଢିକି ଲାଭ ଅଛି। ପଢିକି ହିଁ ଲାଭ କଣ ଅଛି।
ପାଠ ନ ପଢିବାଟା ବଢିଆ।
ପଢିଆ ଯେ ବୋରିଙ୍ଗ ଲାଗିବ ଯିବନସାରା ମାନେ ଦଶ ବାର ବର୍ଷ କି ଅଠର ବର୍ଷ ଯାଏଁ ବାହା ନହେଲା ଯାକେ। କରିବ କଣଟେ ଘରେ କେତେ ବସିବ।
ଏତେ ବସିପାରିବୁ।
ଉ ପାଠନ ପଢିଥିଲେ ମୋବାଇଲ ଟା ଚଲେଇ ପାରିଥାନ୍ତ?
କାହିଁ ଗଧ ମାନେ ବା ଆଜିକାଲି ଛୋଟ ଛୁଆ ମାନେ ଫୋନ ଦେଉଛନ୍ତି ସେମାନେ କଣ ପାଠ ପଢିଛନ୍ତି?
ଚଲଉଛନ୍ତି ସେ ମାରି ପାରୁଛନ୍ତି ତମେ ଧର ଏବେ ଇଚ୍ଛା ହବ ଗୋଟେ ଫିଲ୍ମ ଦେଖିବା ପାଇଁ ହେଟା ମାରିପାରିବ?
ହଁ ମାରିପାରିବି ହାତରେ।
ହୁଁ ଆଉ ତ ସବୁ କଣ ଗୋଡରେ ମାରୁଛନ୍ତି କି।
ତମେ କହିଲ ତମେ କହିଲ କେମିତି ମାରିବ ମୁଁ କହିଲି ହାତରେ ମାରିବି।
କାମ ବାଲି ତମପଟେ ଗୋଡରେ ମାରୁଛନ୍ତି ବୋଲି।
ହଁ ଗୋଡ଼ ରେ ମାରିବେ ମୁଁ ଏତବେଳେ ଶୋଇଥିବି ମୁଁ ଗୋଡ଼ରେ ମୋ ଫୋନ୍ ଟାକୁ ନେଇ ଆସିବ କତିକି।
ଅସୁବିଧା ନାହିଁ।
ଭଲ ସେତ ଭଲ।
ହୁଁ ହୁଁ ନିହାତି। ହଉ ଆଉ।
ଆଉ କଣ ରୋଷେଇ? ହୁଁ ହୁଁ। ଭାତ
ହୁଁ।
ଡାଲି
ହୁଁ।
ଆଉ କଣ ହେଇଥି
ଆଉ କଣ ହେଇଥିଲା?
ମୁଁ ତ ପଖାଳ ଖାଇଥିଲି ମୁଁ ଜାନି କଣ ହେଇଛି ମୁଁ ଜାନି ମାନେ ମୁଁ ମୁଣ୍ଡ ଖରାପ ହେଇଗଲାଣି ମୁଁ ପଖାଳ ଖାଇଥିଲି ମୁଁ ଜାଣିନି ରୋଷେଇ କଁ ହେଇଛି?
ଖାଲି ପଖାଳ ଭାତ ଖାଇଥିଲ ନା ପଖାଳ ଭାତ ସହିତ ସାଇଡ ରେ କିଛି ଆଇଟମ ଥିଲା?
ଭାତ ଖାଲି ଆଳୁ ପିଆଜ ଭଜା ଆଉ ଆମ୍ବ ମୋ ବୋଉ ଖାଇଲା ମୁଁ ଖାଇଲିନି। ଆଉ ଆଚାର ଖାଇଥିଲି।
ଆଚାର କି ଆଚାର ଆମ୍ବ ଆଚାର?
ହଁ।
ଉଁ। ହଉ ଆଉ।
ଆଉ କିଛି ଖାଇନି ତାପରେ ଏଇନା ବସି ଖାଉଥିଲି ପିଜୁଳି ଦିଟା ଖାଇସାରିଲିଣି। ଏଇନା ଅନେଇଚି ଗଛୁକୁ କିନ୍ତୁ ଦେଖାହଉନି କୋଉଠି? କେଡେ କେଡେ ମାନେ ଜେଡେ ଜେଡି ହୁଏ ବେଶୀ ବଡ ନୁହଁ ଏଡି
ଜଡେଜେଡେ ହୁଏ ବେକାରିଆ କଥା ଗୁଡ଼ାକ ଗୋଟେ କୋହୁଚ ଆରେ କୋଉ ଗଛରେ କେଡେ ଏଡିକି ଏଡି ହବ କେଉଆରେ ବଡ଼ ବଡ଼ ହବ। ଥାଇଲାଣ୍ଡ ପିଜୁଳି ପୁରା ବଡ ବଡ ହୁଏ।
ହଁ ଓଡିଶାରେ ଯେମିତିଆ ହୁଏ ମାନେ ଛୋଟ ଛୋଟ ବଲ ସାଇଜ। ମଁ ବଲ୍ ସାଇଜ ନୁହେଁ ବଲ୍ ଠାରୁ ଟିକେ ଛୋଟ ମାନେ କୋଉ ସାଇଜ? ଛୋଟ ଛୋଟ ଛୋଟ ନୁଏଁ ଆଉଠାରୁ ଟିକେ ବଡ ହାତରେ ଏତିକି ଖଣ୍ଡେ ହବ। ବେଶୀ ବଡ ହେଇନି ବଡ ବଡ ବେଶୀ ହେଇଚି ଯେ କିନ୍ତୁ ସେଇରା କଷି ଗୁରା। ଜଉରା ପାଚିଛି ମୁଁ ଖାଲି ସେଉରା ଖାଉଚି ଆଣିକି କିନ୍ତୁ ସେଇଟା ଆମ ଗଛ ନୁହଁ। ଆମ ଘର କତିରେ ଜଣଙ୍କର ତାଙ୍କରି ଗଛ ସେଇଟା ସ ହୁଁ କାଳେ ଆମେ ପିଜୁଳି ଦେଇଦେବେ। ସେ ଆମ ବାରିରେ ନୁହଁ ମ ସେଟା ତାଙ୍କ ବାରି ଆମ ଗଛ ଆମ ଛାତ ଉପରେ ଶୋଇଚି ବୋଲି ଆମେ ନେଇଆଉଛୁ।
ତମ ବାରିରେ କିଛି ନାହିଁ?
ଆମ ଗଛରେ ସରି ଆମ ବରିରେ ଲେମ୍ବୁ ଗଛ ଅଛି।
ଆଉ
ମୁଁ କେତେ ଗଛ ଲଗେଇଚି ଜାଣିବ ସରି କଇବି ଲଗେଇଛି ଆଲେବେରା ଗଛ ଆଉ ଲଗେଇଚି ସୋ ଗଛ ଚାରି ପାନ୍ ସଟା ଖଣ୍ଡେ ଆଉ ଗୋଲାପ ଗଛ କିନ୍ତୁ ମୋ ଗୋଲାପ ଗଛରେ ଫୁଲ ଫୁଟିନି ଏପନ୍ତ ନେମ୍ବୁ ଗଛ ଆଉ ଡାଳିମ୍ବ ଗଛ ଛ ଛ ହଁ।
ହାତ ଧୋଇକି ଲଗେଇନଥିଲ?
ଆରେ ସେଟା ଫୁଲ ଫୁଟୁନି କଣ ପାଇଁ କେଜାଣେ, ଏଡ ବଡଟା ହେଲାଣି ଗଛଟା କିନ୍ତୁ ଫୁଲ ଫୁଟୁନି ତାଧିଅରେ
ହାତ ଧୋଇକି ଲଗେଇନଥିବ।
ହାତ ଧୋଇ ହାତ ଧୋଇକି ଯା କତିରୁ ମୁଁ ଆଣିଥିଲି ସେଇ ଗ-ଡାଇ ଟା ହେଲା ତାଙ୍କରି ବି ଫୁଲ ଫୁଟୁନି।
ହଁ।
ଆଉ ମୁଁ କି ଗଛ ଲଗେଇଚି, ଆଲେବେରା ଗଛ ଆଉ କମଳା ଗଛ ଯୋଉ କମଳା ହଲ୍ ଅରେଞ୍ଜ କଲର୍ କମଳା ସେଇ ଗଛ ସେଇ ଗଛ ଲଗେଇଛି ଯେ, ବଡ ହେଇଛି ଯେ, କିନ୍ତୁ ଛୋଟ ଛୋଟ ହେଇଛି।
ଗଛ ଛୋଟ ହେଇଛି ନା କମଳା ଛୋଟିଆ ଛୋଟିଆ ହେଇଛି?
ନା ନା ଗଛ ଛୋଟ ଛୋଟ ଉଠିଚି ଆଉ। ନା କମଳା ହେଇନି, ଲେମ୍ବୁ ଅଛି, ଲେମ୍ବୁ ଗଛ ଯୋଉ କମ୍ କି ଲେମ୍ବୁ ସେଟା ବଡ ବଡ ଯୋଉ ଲେମ୍ବୁ ହୁଏ? ସେ ଲେମ୍ବୁ ଗଛ, କାଗେଜି ନୁହଁ। ଲେମ୍ବୁ ନେମ୍ବୁ କମଳା ଆ,
ବଡ ଲେମ୍ବୁ ଆଉ କଣ ଦେଶୀ ଲେମ୍ବୁ?
ହଁ ଲେମ୍ବୁ ନୁହଁ।
ଆଉ କଣ?
ଲେମ୍ବୁ ନୁହଁ ସେଇଟା କମଳା, କିନ୍ତୁ ସେଇଟା ଅରେଞ୍ଜ ନୁଅଁ ନୀଳ।
ତୋମେ ଏଟା ଆକ୍ଚୁଲି ମେଣ୍ଟାଲ୍ କରିଦବ ହେଲା। ହଁ ଲେମ୍ବୁ ନୁଅ ଏଟା ଅରେଞ୍ଜ ନୁ ନେଇ ହୁଁ,।
ସେଟା ଅରେଞ୍ଜ ନୁହଁ।
ତୋମେ ଇଂଲିଶ ହିନ୍ଦୀ ଓ ଉର୍ଦ୍ଧୁ ଦିଟା ଶିଖିଛ ନା ନାହିଁ ଏସବୁ ମିଶେଇକି କହିଦେଲନି?
ତୋମେ ସେମିତି ହଉଛ ତୋମେ ହଉଛ ପାଗଳ। ଲେମ୍ବୁ ହଉଛି କାଗେଜୀ ନେମ୍ବୁ ଅଛି ଗୋଟେ ଛୋଟ ଛୋଟ କାଗେଜୀ ନେମ୍ବୁ ଯୋଉଥିରେ ଭାତରେ ଖାଆନ୍ତି। ଏ କମଳା କିନ୍ତୁ ସିଏ ଅରେଞ୍ଜ କମଳା ଇଏ ଗ୍ରୀନ୍ କମଳା। କାଗିଜି ନେମ୍ୱୁ ଭାତରେ ଖାଆନ୍ତିନି ଆଉ କୋଉଥିରେ ଖାଆନ୍ତି?
ହାତରେ ଛଡେଇକି ଖାଆନ୍ତି।
ସେଇଟା ହଉଛି କି ନେମ୍ବୁ କାଗେଜି ନେମ୍ବୁ ଟା ଭାତରେ ଚକଟି ଖାଆନ୍ତି ଛୋଟ ଛୋଟ ନେମ୍ବୁ। ତୋମେ ହଉଚ ପାଗଳ ମୋତେ କଣ କହୁଚ, ଛୋଟ ଛୋଟ ନେମ୍ବୁ ଗୁରା ସେଇଟା ହଉଛି ଭାତରେ ଖାଆନ୍ତି ପଖାଳରେ। ଆଉ ସେ ବଡ ଲେମ୍ବୁ ହଉଛି, ସେଟା ବଡ ଲେମ୍ବୁ ଏଟା କାଗେଜି ଲେମ୍ବୁ। ଆଉ ବାତାବି ହଉଛି ସବୁଠାରୁ ବଡ ଯୋଉଟା।
ଆମର ବି ଅଛି ଗଛ ଥିଲା ବାତାପି ଯେ ଏବେ ମରିଗଲା, କିନ୍ତୁ ଆମ ପଡିଶା ଘର ଅଛି, ମୁଁ ଏବେ ଦିଟା ଗଛ ରୁଇଚି ବା ତାବି ଆମର ଯୋଉଟା କହୁଛନ୍ତି ବତାସ ସେଇଟା।
ଏବେ ବୁଝିଲ ନା ବୁଝିଲନି?
ବୁଝିଲି ବୁଝିଲି।
ଲେମ୍ବୁ ଅଲଗା, କମଳା ଅଲଗା।
ହୁଁ।
ଆଉ କାଗେଜ ନେମ୍ୱୁ ଅଲଗା ଆଉ ବାତାବି ସିଏ ବି ଗୋଟେ ଅଲଗା।
ହୁଁ।
ହୁଁ।
ତୋମେ ଆକ୍ଚୁଲି କଣ ଦେଇ କଲା ଏଗ୍ରିକଲଚର୍ କୋର୍ସ କରିବା କଥା।
ଭୁଲଏ ଇକନୋମିକ୍ସନସ ଅନରସ୍ ନେଇକି ପଳେଇଛି ହେଆଡ଼େ ପ୍ଲସ୍ ଟୁ କରିକି ଏଗ୍ରିକଲଚର କୋର୍ସ କରିବା କଥା
ଆଚୁଲି ମୁଁ ଠିକ ସେ ବୁଝେଇ ପାରୁନି ମୁଁ ନହେଲେ ଜାଣିଛି। ମୁଁ ତ ବୁଝେଇ ପାରୁନି ସେଟା କଣ ମୁଁ ନିଜେ ଭୁଲି ସିଲଣି ସେଟା କଣ?
ଆଉ କଣ ଲାଗିଛି ସେତିକି
ଆଉ ଅମୃତ ଖଣ୍ଡା ଗଛ ଲାଗିଛି ପାଞ୍ଚ ଛଅଟା ଖଣ୍ଡେ କିନ୍ତୁ ଛୋଟ ଛୋଟ ହେଇଛି ଅମୃତଭଣ୍ଡା ହେଇନି ଗଛ ଛୋଟ ହେଇଛି ଆଉ ଆମ୍ବ ଗଛ ଲାଗିଛି ସେ ଛୋଟ ହେଇଛି ଆଉ ଠିକ ଅଛ ଆଉ ସେ ଯୋଉ ମାଟି ଆଳୁ ସେଇଟା ସେଇଟା ସେଇଟା ଲାଗିଛି ଆଉ କଖାରୁ ଗଛ ଲାଗିଛି ଖମ୍ବ ଆ ମାଟି ଆଳୁ ବି ରେ ଯୋଉଟା ହେଇଥାଏ ବଡ ବଡ ବଡ ବ ହେଇଥିବ ହେଇଥଥିବ ସେଇଟା ମାଟିଆଳ ମର ଆଉ ଆଉ ହେଇଛି କଖାରୁି ଗଛ ହେଇଛି ଆମ ବାରିଆଡେ ଗୋଟେ ହେଇଛି ପାଣି କଖାରୁୀ ଗଛ ଆଉ କିଏ ଗଛ ହଁ ଛୋଟ ଛୋଟ କସି ହେଇଚି
ସେ କଣ କରୁଛ ବଡି କରୁଛ ନା ତରକାରୀ ବି ନା ଖଟା
ମୁ ସେଟା କଣ ହଉ ଜାଣିନି ପାଣି କଖାରୁ ପାଣି ଖରୁ ଗୋଟେ ଯୋଉ ମିଠା ହୁଏ ଜାଣିଛ ପାଣି ପାଖ ଘଖରୁ ମିଠା ହୁଏ ଗୋଟେ ତାକୁ କଣଛା ଛଡେଇ ଛାଡିକି ମଞ୍ଜି ଫଞ୍ଜି ବାହାର କରି ଦେଇ ତାକୁ ସିଝେଇଦବ ସିଝି ଦେଲା ପରେ ତାରେ ଚିନି ପକେଇକି ଗୋଟେ ମିଠା କରନ୍ତି ମୁଁ ଦେଖି ଥିଲି ସେଇଟା ବଢିଆ ଲାଗେ ମୁଁ ଖାଇନି କେବେ ମାନେ ଦେଖିଥିଲି ଫୋନ ଫୋନ ଦେଖିଥିଲି
ଖଟା କରନ୍ତି
ହଁ ମୁଁ ଜାଣିନି ଆମର ସେଇଟା ହେଲିନି ମେ ହେଇଥିବ କହୁଥିଲେ ମୁଁ ବି ଜାିନି
ହୁଁ ଆଉ ସେତିକି ଲାଗିଛି
ଆଉ କରଞ୍ଜ ଗଛ ଲାଗିଛି ଚାଖୁଣ୍ଡା ଗଛ ଲାଗିଛି ଆଉ କି ଗଛ
ତ ବାରି ନା ହେଟା ବଡ ବିଲ ମ
ହ
ହଁ
ଆରେ ସେଟା ସବୁ ମାନେ ସାଇଟ ରେ ଲାଗିଛି
ସାଇଡ ରେ ତାହେଲେ ବଡ ଜାଗା ଟେ ଅଛି ଆଉ ନାଇ କି
ବଡ ଜାଗା କେଜାଣି ଏଇଟା କୋଉଆଡେ ବଡ ଜାଗା ମୁଁ ବି ଜାଣି
ଆଉ କଣ ଏତେ ଜିନିଷ ଲଗେଇଛ କେମିତି ଲଗେଇଲ ମୁଁ ହେଇଟା ଭାବୁଛି ବଡ ଜାଗେଟା ହେଇଥିବ ଆଉ କଣ
ନାଇଁଲ ଆମର ଛୋଟ ଜାଗା ଟା ସେ କେମତି କଣ ଲାଗିଛି ମୁଁ ବି ଜଣିନି
କେତେ ଲାଗିଲା ହେ
କେ ଜାଣି ମୁଁ ଜାଣିନି ତା
କିନ୍ତି ତମେ ଏତେ ଜିନିଷ ଲଗେଇଦେଲ ହେ ଏଁ
ମୁଁ ଜାଣିନି ଲାଗିଛି ତ ଆମର ଏଗିରେ ସବୁ
ଓ ଆ ନଡ଼ିଆ ଗଛ
ନା ନଡିଆ ଗଛ ଆମର ନା ଆମ ଘରେ ପାଖରେ କିନ୍ତୁ ଗୋଟେ ନଡିଆ ଗଛ ହେଇ ମୋ ଆଖି ଆଗରେ ନଡ଼ିଆ ଗଛଟା ଏଟେ ନଡିଆ ଗଛ ଲଗାନ୍ତିନି ମୁଁ ଶୁଣିଛି ଯେତିକି
କିଏ କହିଲା ଲଗାନ୍ତିନି
ସେଥିରେ ଭୂତ ଆସି ବସନ୍ତି
ଓହ ତମ ଗାଁ ରେ ଆକ୍ଚୁଆଲି ଭୂତ ଟିକେ ଅଧିକ ତ ସେଥିପାଇଁ ନଡ଼ିଆ ଗଛରେ ବସି ଯାଉଛନ୍ତି।
ହଁ ନଡ଼ିଆ ଗଛରେ ଭୂତ ଅଛନ୍ତି ନଡ଼ିଆ ଗଛରେ କ ଗଛରେ
ମୁଁ ଶୁଣିଥିଲି କଇଁଆଁ ଗଛରେ ଭୂତ ରହନ୍ତି ବୋଲି ଏଇଟା କିନ୍ତୁ ଭୂତକୁ ତ ମୁଁ ବିଶ୍ଵାସ କରେନି କିନ୍ତୁ ମୁଁ ଶୁଣିଥିଲି କଇଁଆ ଗଛରେ କିନ୍ତୁ ଆଜି ଫାଷ୍ଟ ଟାଇମ୍ ଶୁଣିଲି ନଡ଼ିଆ ଗଛରେ ତମ ଗାଁରେ ଭୂତ ଆଛନ୍ତି ବୋଲି ଦେଖିଛ କେତେବେଳେ?
ହଁ ଭୂତ ମୁଁ ଦେଖିଛି ଦେଖିଛି ପଡ଼ିଆରେ ଦେଖିଛି ତିନି ଚାରଥର ଖଣ୍ଡେ ଭୂତ ଦେଖି ସାରିଲିଣି।
ହ ଗୋଡ଼ କେତେଟା ଦିଟା ନା ଚାରଟା?
ନାଇଁ ମାନେ ମୁଁ କହୁଛି ହେଲା ଟାଇମ୍ କେତେ ହେଲା ଦେଖି ଦଉଛି ଟିକେ ରୁହ
ରଖୁଛି ହେଲା ମୁଁ ଆଉ ଥରେ କଲ କରୁଛି
ହଉ ହଉ
କରିବି ତ?
ହଁ ହଁ।